ହଁ ସାର୍ ନମସ୍କାର କେମିତି ଅଛନ୍ତି?
ନମସ୍କାର ହଁ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି। ଆଉ ଆପଣଙ୍କ ମାନେ ଘରେ ସବୁ ଭଲ ନା ମାନେ ସମସ୍ତଙ୍କ ଦେହ ପା ଭଲ ଅଛି ତ?
ହୁଁ କିଛି କିଛି ଭଲ ଅଛି। ଗରମ ତ ଜୋରସେ ହଉଚି।
ହଁ ସେଇ ସମସ୍ୟା ତ ସବୁଆଡେ। ଗରମ ବହୁତ ହଉଚି। ବର୍ଷା କେତେବେଳେ କେତେବେଳେ ପକେଇ ଦଉଚି। ହେଲେ ବି ସେ ଟେମ୍ପ ପ୍ରେଚର୍ କିଛି ମୋତେ ଲାଗୁନି ଯେ କିଛି ପରିବର୍ତ୍ତନ ହଉଚି।
ଖରା ଦିନେ ତ ଖରା ହବ କିନ୍ତୁ କମ୍ପାରେଟିଭି ଟୁ ହଁ ମାନେ ଅଦର ଇୟର୍ସ ତ ଏଇ ବର୍ଷ ତ ଅଧିକ ଗରମ ହିଁ ହଉଛି।
ହଁ ହଁ ଅଧିକ ହଉଚି ଏ ବର୍ଷ। ଆଉ ଆମର ବି ତ ଘରେ ଇଏ ଏମିତି ତ ଗରମରେ ପୁଣି ଘରେ ସମସ୍ତଙ୍କର ସ୍ୱାସ୍ଥ୍ୟ ସମସ୍ୟା ତ ଏଇ ସବୁ ରେ ଧୀ ମାନେ ମେନ୍ ଣ୍ଟାଲି ବି ଠିକ୍ ରହୁନି। କଣ ହେଇଚି ମାନେ ଘରେ ଟିକେ ମାନେ ଆମର ଯେତିକି ମେମ୍ବର ଅଛ୍ ଛନ୍ତି ସେଇଠୁ ହାଫ୍ ହାଜ୍ଟ ସବୁ ୱେ ଡାଇବେଟିସ୍ ରୋଗରେ ପୀଡ଼ିତ।
ଆଚ୍ଛା ଦ୍ୟାଟ ମିନ୍ସ ଆପଣ ପ୍ୟାରେଣ୍ଟସ୍ ନା ଆଉ କିଏ?
ଆଁ ନା ହଁ ସେ ନାଇଁ ପ୍ୟାରେଣ୍ଟସ୍ ଙ୍କ ମାନେ ମୋ ପ୍ୟାରେଣ୍ଟସ୍ ଙ୍କର ନାଇଁ କିନ୍ତୁ ଆମ ରିଲେଟିଭ୍ସ ଯେଉଁ ଅଛନ୍ତି। ତ ସେଥିପାଇଁ ବାବା ମାଆଙ୍କର ସବୁବେଳେ ମନ ଦୁଃଖ ଯେ ଆଙ୍କୁ ଆଇ ମାନେ ଆଇ ଦିନ କିଛି ନା କିଛି ଗୋଟେ ଖବର ଆସୁଛି ଆଜି ଏ ଯୋଉ ଇନ୍ସୁଲିନ ନେଲେ ଆଜି ଏଇଟା ହେଇଗଲା ସେଇଟା ହେଲା। ତ ଏଇଭଳିଆ ସବୁ। ତ ମାନେ ଭଗବାନଙ୍କୁ ଧନ୍ୟବାଦ ଯେ ମୋ ବାପା ମାଆଙ୍କର ସେଇ ଜିନିଷଟା ହେଇନି ଏ ହେଇନି ଏପର୍ଯ୍ୟନ୍ତ ଆଉ ବାକି ଆଁ ମୋ ବା ବାପା ଙ୍କ ମାନେ ତାଙ୍କ ଯୋଉ ଭଉଣୀଙ୍କ ହଜବେଣ୍ଡ ମାନେ ମୋ ପିଉସା। ହଁ ତାଙ୍କୁ ହେଇଛି। ଆଉ ଯେ ମାନେ ମୋ ମୋ ଭଉଣୀର ତାଙ୍କର ମାନେ ତାହା ତା ହଜବେଣ୍ଡ୍ ତା ଶାଶୁଘର ତାଙ୍କର ତ ପୁରା ଖାନଦାନ ସମସ୍ତଙ୍କର। ମାନେ ତା ହଁ ତ ସେ ସେଇଟା ହଁ ସେଇଟା ସବୁବେଳେ ସମସ୍ତେ ମାନେ ସେଥିପାଇଁ ଘର ଲୋକ ଟିକେ ଭୟ କରୁଛନ୍ତି ଯେ ମାନେ ମୋ ଭଉଣୀର ଯେତେବେଳେ ତାର ବେବି ହେବ କାଇଁ ଏଇଟା ତ ଗୋ ଏଇ ବଂଶଗତ ରୋଗ ବି ହେଇଥାଏ ନା ତ ତାକୁ ବି କାଳେ ହେଇଯିବ ସେଇ ଜିନିଷ ଟା ଡ଼ରୁଛନ୍ତି ତ ଏମିତି ହିଁ ଆଉ। ମାନେ ଯାହାହେଲେ ବି ନିଜ ଘରେ ସେ ରୋଗଟା ନଥିଲେ ବି ନିଜ ସମ୍ପର୍କୀୟ ଭିତରେ ଥିଲେ ବି ତ ସେଇଟା ବି ତ ସମସ୍ୟା ନା।
ହୁଁ ଯାହାହେଲେ ଗୋଟେ ଫିୟର ଆସିଯାଏ ଯେ ଆମେ କିଏ ଜାଣେ ଆମକୁ ହେଇପାରେ କାଇଁନା ଜେନେଟିକାଲି ଇଏ ଡ଼ିଜିଜି ନା ଏଇଟା।
ହଁ ହଁ ହଁ। ଆଉ ତାପରେ କଣ କି ହଁ କୁହନ୍ତୁ।
ହଁ କିଛି ପ୍ରିକସନ୍ କଣ ନଉଚନ୍ତି?
ପ୍ରିକସନ୍ ମାନେ ସେଇଟା ମୁଁ ତ ସମ୍ପୂର୍ଣ୍ଣ ରୂପେ ଜାଣିନି କିନ୍ତୁ ଯେ ଏତିକି ଜାଣିଚି ଯେ ସେମାନେ କଣ ମାନେ ମୋ ଯୋଉ ଭଉଣୀର ଶାଶୁଘର ଲୋକ ସେମାନେ ସବୁ ଇନ୍ସୁଲିନ୍ ନିଅନ୍ତି ମାନେ ତାଙ୍କର ଲେଭଲ୍ ବହୁତ୍ ମୁଁ ଯେତିକି ମାନେ ମୁଁ ଯେତିକି ଶୁଣିଛି ଯେ ଯେତେବେଳେ ଏ ସୁଗରର ଲେବଲ୍ ଟା ଅଧିକା ହୁଏ ସେତେବେଳେ ଏଇ ଯୋଉ ଇ ଇନ୍ସୁଲିନ୍ ଟା ନିଆଯାଏ ଆଉ ଯଦି ଜଣେ ମାନେ ପ୍ରାଇମେରୀ ଷ୍ଟେଜ୍ ରେ ଥିବ ତାହେଲେ ସେ ଯଦି ତାର ଦୈନନ୍ଦିନ ଜୀବନକୁ ଯଦି ଠିକ୍ ହିସାବରେ ଚଲାଇବ ତା ହେଲେ ସେ ଜିନିଷ ଟା
ହଁ ମୁଁ ଏଇଠି କିଛି କହିବି ଯେ ଡାଇବେଟିସ୍ ଟା ଆମର ଯେତେବେଳେ ହୁଏ ହେଲା ଏ ଏକ୍ସାକ୍ଟଲି ଆମେ ତ ଯେବେ ଛୋଟ ଏଜ୍ ରେ ସେଟା ତ ହେଇଯାଏନି। କିନ୍ତୁ କିଛି ଜାଗାରେ ସେମିତି ବି ଦେଖାଯାଉଛି ଆମର ମେନ୍ ପ୍ରୋବ୍ଲେମ୍ ର ରହୁଛି ବୋଧେ ଆମର ରେଗୁଲାର ଖାଇବାରେ କିଛି ଏପଟେ ସେପଟ ରହୁଛି ବୋଧେ ଅ ଖାଇବା କିଛି ଏପଟ ସେପଟ ରହୁଛି ଆମର ଡେଲି ହାବିଟି ରେ ବି ଯେମିତି ଆମେ କଣ ହଁ ଧୀରେ ଧୀରେ ଆମର ଡେଲି ଲାଇଫ୍ ଟା ଆଗରୁ ଲୋକଙ୍କର ବହୁତ୍ କାମ କରୁଥିଲେ। ଡାଇବେଟିସ୍ ୱାଡ଼ ବୋଲି କିଛି ନଥିଲା ଆ ଯେତେବେଳେ ଯୋଉ ଗୋଟେ ଆମ ଚାଷୀ ଲୋକ ଟେ ସେ କଣ କରନ୍ତି ନା ଚାଷବାସ କରିକି ଆସିବେ ତାଙ୍କୁ ପଖାଳ ଭାତ ଲୁଣ ନହେଲେ ବାଇଗଣ ପୋଡ଼ା ଟେ ହେଲେ ସେମାନେ ଖାଇଦେବେ।
ହଁ ହଁ ହଁ ହଁ।
ତାଙ୍କର କିଛି ଆଉ କିଛି ଦରକାର ନାହିଁ। କିନ୍ତୁ ସେଥିରେ ବି ସେମାନେ ଗୋଟେ ମାଟିର ମଣିଷ ସେମାନେ ବି ବହୁତ୍ କିଛି କାମ କରିପାରୁଥିଲେ। ଡାଇବେଟିସ୍ ୱାଡ଼ ହିଁ ତାଙ୍କ ପାଇଁ କିଛି ଭୟ ଲାଗେନି ଖରା, ବର୍ଷା, ଶୀତ ଯାହାହଲେବି ତାଙ୍କର ସେ ଜିନିଷ ଚାଲେ। ଦିନ ରାତି ସେମାନେ ଭାତ ବି ଖାଆନ୍ତି କିନ୍ତୁ ଏବେ ଭାତ ଖାଇଲେ ସେଟା ସୁଗାର ହେଇଯାଉଛି। ଆମକୁ ଲିମିଟେଡ଼ ଡାଏଟ୍ କଣ୍ଟ୍ରୋଲ କରିବା ପାଇଁ ଆମକୁ କୁହାଯାଉଚି। ତ ମୋ କହିବା କଥା ଆଗରୁ ସେତେ ତ ହଉନଥିଲା। ଏବେ ଏ ସବୁ ଜିନିଷ ହଉଛି କାହିଁକି?
ସେମାନେ ଆଗ ଦେଖନ୍ତୁ ଆଗ ସମସ୍ତେ ଶାରୀରିକ ପରିଶ୍ରମ କରୁଥିଲେ। ମାନେ ଲୋକ ଗୋଟେ ମାନେ ନାରୀମାନଙ୍କ କଥା ଦେଖନ୍ତୁ ଆମର ଯେତିକି ସବୁ ହଁ ମାନେ ମା ଆମ ମା ହେଲା ଆମ ଆଈ ଜେ ଜେଜେମା ଏମାନେ ସବୁ କଣ କରନ୍ତି ସିଲରେ ମସଲା ବାଟିଲେ ସେମାନେ ସେ ଯେଉଁ ମାନେ ବିରି ବାଟିଲେ ପେସଣରେ ବାଟିଲେ ତ ମୋ ଜେଜେମା ଙ୍କର ଟାଇମରେ ତ ମୁଁ ଯେତିକି ମାନେ ମୁଁ ଛୋଟ ଥିଲାବେଳେ ଦେଖିଛି ଯେ ସେମାନେ ଢିଙ୍କିରେ ଯେଉଁ କୁଟନ୍ତି। ଆଉ ଏବେ ତ କୌଣସି ଜିନିଷ ହେଲାନି ବେଶ କିଛି ଗୋଟେ ମାନେ ଗୋଟେ ଛୋଟ ଜିନିଷ ହେଲେ ବି ହଁ ଗ୍ରାଇଣ୍ଡିଙ୍ଗ କରିଦିଅ ଆକୁ। ଯାଇକି ମିଲ ରେ ତାକୁ କରିକି ନେଇ ଆସ ମାନେ ଆମର ଶରୀର ଯେମିତି କହିବାକୁ ଗଲେ ହଲୁନି ମାନେ ସବୁ ଜିନିଷ ଇଏ ଆମେ ଅଟୋମେଟିକାଲି ସବୁ ହେଇଯାଉଛି କପଡ଼ା ଆଗ ଲୋକ
ଆଉ ଆମେ ଯେତିକି ୱାର୍କ ଆଉଟ କରିବା ସେ ଜିନିଷ ପୁରା କମି଼ ଯାଉଛି।
ତାପରେ ଦେଖନ୍ତୁ ପୁରୁଷ ମାନଙ୍କ କଥା ଏବେ ତ ମାନେ ଘରେ ମେମ୍ବର ଥିବେ ଦୁଇ ଜଣ ତିନି ଜଣ ତାଙ୍କ ପାଖରେ ଗାଡ଼ି ଥିବ ବାଇକ୍ ଥିବ ଦୁଇ ତିନିଟା କାର୍ ଥିବ ମାନେ ସବୁ ପ୍ର୍ରକାର ଜିନିଷ ଏଭେଲେବଲ୍ ରହିଲା। ଆଗ କଣ ଲୋକ ସାଇକେଲରେ ଯାଉଥିଲେ ନହେଲେ ଚାଲିକି ଯାଉଥିଲେ ତ ତାଙ୍କ ର ତ ଫିଜିକାଲ୍ ୱାର୍କ ଆଉଟ୍ ଟା ହଉଥିଲା ନା ତ ଏବେ କିଛି ହଉନି ସେ ସବୁ ତ ଆମେ ତ ସବୁ ଜିନିଷରେ ମାନେ ମେସିନ୍ ଉପରେ ଡିପେଣ୍ଡ୍ କଲେ ସବୁ ଆଉ ଘରେ ଯଦି ଟିକେ ଯଦି କାମ ଲୋଡ୍ ହେଇଗଲା ତାହେଲେ ଆମେ ଘରେ ଗୋଟେ ରଖି ଦଉଚୁ କାମ କରିବା ପାଇଁ। ତ ତାହେଲେ ଆମ ଆମେ ଶାରୀରିକ ପରିଶ୍ରମ କଲେ କଉଠୁ ତ ସେଇ ଜିନିଷଟା ଯୋ ଆମର ଯୋଉଟା ଏବେ ଭାତ ଖାଇଲେ ରୁଟି ଖାଇଲେ ସେଇଠି ଯୋଉ ଆମର ଶ୍ଵେ ତ ସାରଟା ଅଛି ଶ୍ଵେ ତ ସାର ଟା ମାନେ ୟୁଟିଲାଇଜ୍ ହେଲା କେମିତି ଆଉ ହବନି ନା ତ ଆଗ୍ ତ ସେ ଆଗ ସେଗୁଡାକ ୟୁଟିଲାଇଜ୍ ହଉଥିଲା। ତ ଏବେ ଆମେ କେବଳ ଖାଉଚୁ ଆମ ପେଟକୁ ପୁରେଇବା ପାଇଁ ଖାଉଚୁ। କିନ୍ତୁ ସେଇଟା ମାନେ କିଛି କାମ ଦଉନି। ଆଉ ତ ସେଇଟା ସବୁ ଏକ୍ସଟ୍ରା ଜିନିଷ ବାହାରିବ ନା ଡାଇବେଟିସ୍ ହଉଚି ଲୋକଙ୍କର କୋଲେଷ୍ଟ୍ରୋଲ୍ ବଢ଼ୁଛି କଣ କଣ ହଉଚି ଯେ ଯଉଟାକି ମାନେ ଆମ ବାବା ମା ଘରେ କହୁଥିଲେ ଯେ କହୁଚନ୍ତି ଆମେ ଆମେ ଛୋଟ ଥିଲାବେଳେ ଆମେ ଜିନିଷ ଗୁଡ଼ାକ ଶୁଣି ନଥିଲୁ ଏବେ ଯେତିକି ରୋଗ ରୋଗ ବାହାରୁଚି।
ଆଜ୍ଞା ଆଚ୍ଛା ଆମେ ତ ଯଦି ଗୋଟେ ଡାଇବେଟିସ୍ ହେଲା ଏବେ ବହୁତ ଗୁଡେ ସବୁ ମେଡ଼ିସିନ୍ସି ଆସିଲାଣି ଏମିତି କହିବାକୁ ଗଲେ ପ୍ରତି ଘରେ ମାନେ ବହୁତ ଗୁଡ଼ିଏ ଷ୍ଟିପ୍ସ ମେ ମେଡ଼ିସିନ୍ ଥିବ ମାନେ ଯେମତି ତମେ ବି କହିଲ କି କଣ ହେ ଇନ୍ସୁଲିନ୍ ଇନ୍ସୁଲିନ୍ ନିଆ ସବୁ ଜିନଷ ହଉଚି ଦାଟ୍ ମେନ୍ସ ଆମେ ସବୁ ମେଡ଼ିସିନ୍ ଡିପେଣ୍ଡ୍ଟ ଅ କିଛି ନ୍ୟାଚୁରାଲ୍
ହଁ ନ୍ୟାଚୁରାଲ୍ ନ୍ୟାଚୁରାଲ୍ ଅଛି ମୁଁ ମୁଁ ତ ମାନେ ଏକ୍ଜାକ୍ଟଲି ସେଇ ଗଛର ନାଁଟା ଜାଣିନି ସେମାନେ ମ ମୋ କା କାକାଙ୍କ ଘରେ ସେ ଗଛ ଅଛି ସେ ଗୋଟେ ପତ୍ର ଅଛି ମାନେ ଜଣଙ୍କର ଯଦି ସୁଗର ଲେବେଲ୍ ଟା ପୁରା ହାଏ ଅଛି ସେ ନା ଇନ୍ ଷ୍ଟାଣ୍ଡ୍ କମେଇ ଦିଏ ସେ ପତ୍ରଟାକୁ ବା ଟିକି ପିଇଲେ ତାକୁ ଯଦି ସକା ମାନେ ସକାଳେ ସନ୍ଧ୍ୟାରେ ଏମିତି କରିକି ଯଦି ଦୁଇ ଦିନ ବି ପିଇଦେବେ ନା ପୁରା ତି ତିନିସ ତିନିସ ଏଭବ୍ ବି ଥାଉ ସି ଦୁଇ ଦିନ୍ ତିନି ଦିନରେ ହିଁ ସେ କଣ୍ଟ୍ରୋଲ ହେଇକି ଶହେ ପଚାଶ ତଳକୁ ପଳେଇ ଆସେ।
ଭଲ ତ।
ହଁ ତ ସେଟା ଗୋଟେ ହଉଚି ସେ ମାନେ ସେଇଟା ତ ହେଉଛି ଇନଷ୍ଟାଣ୍ଟ ରେଜଲ୍ଟ ମାନେ ସେଟା ହଉଚି ପରମାନେଣ୍ଟ ସଲ୍ୟୁସନ୍ ନୁହେଁ। ସେ ତମକୁ ତମର କେବଳ ଇନଷ୍ଟାଣ୍ଟ୍ କମେଇଦବ ତୁମେ ଆଉ ତାପରେ ତାକୁ ଯଦି ରେ ରେଗୁଲାର ବି ମାନେ ରେଗୁଲାର ଯଦି ତୁମେ ତାକୁ ସେବନ କରୁଚ ତାହେଲେ ବି ଠିକ୍ ନୁହେଁ ତାହେଲେ ବି ତମର ମାନେ ସୁଗର୍ ଲେବଲ୍ ପୁରା କମିଯିବ ସେଇଟା ବି ଦେହ ପାଇଁଁ ଡେଞ୍ଜରିଅସ୍।
ହୁଁ ଆମ ପାଇଁ ଯେତିକି ଗ୍ଲୁକୋଜ୍ ଦରକାର ଆମକୁ ସେତିକି ବି ଯଦି ନ ହେଇ ପାରିଲା ତାହେଲେ ଅସୁବିଧା ବି ରହିବ ନା।
ତାର ମାନେ ଯୋଦି ମାନେ ଯାହାର ବି ଅଛି ମୁଁ ବି ସେଇଟା ମାନେ ମୋ ପରିବାର ଲୋ ଲୋକଙ୍କୁ ବି ସେଇ ଦିନଷଟା ମୁଁ ସଜେଷ୍ଟ କରୁଚି ଯେ ତମେ ଗୋଟେ ପରମାନେଣ୍ଟ୍ ସଲ୍ୟୁସନ୍ ଦେଖ ଇନଷ୍ଟାଣ୍ଟ୍ ସଲ୍ୟୁସନ୍ ଦେଖନି ପରମାନେଣ୍ଟ୍ ସଲ୍ୟୁସନଟା କଣ ଯଦି ଜଣେ ତାର ଖାଇବା ପିଇବା ଉପରେ ଧ୍ୟାନ ରଖିବ ତ ମାନେ ତେଲ, ମସଲା, ମଇଦା ବାହାରର ଫାଷ୍ଟଫୁଡ଼୍ ଏସବୁ ଜିନିଷକୁ କଣ୍ଟ୍ରୋଲ କରିବ ଘର ବନା ଦିନିଷ ଖାଇବ ଆଉ ଘରେ ବି ଉଁ ତେଲ ମସଲା କମ୍ କରିବ। ମାନେ ଯେମତିକି ଏବେ ସନ୍ତୁଳା ହେଲା କୌଣସି ତରକାରୀ ହେଲେ ବି ତାହିରେ ମସଲା ଆଇଟମ୍ କମ ଭଜାଭଜି ମାନେ ଯେଉଟା ସା ଧା ସିମ୍ପଲ୍ ଜିନିଷ ଖାଇବ ଆମିଷକୁ କଣ୍ଟ୍ରୋଲ୍ କରିବ। ମିଠା ଖାଇବନି ଆଉ ଯିଏ ମାନେ ଭାତ, ରୁଟି ଯୋଉ ଖାଉଚନ୍ତି ତାର କ୍ଵାଣ୍ଟିଟିଟା କମେଇ ଦେଇକି ଯୋଉ ମାନେ ଯଉଟା ଭେ ଆମର ସବୁଜ ପନିପରିବା ହେଲା ସାଲାଡ୍ ହେଲା ଏଇ ସ୍ ସବୁ ଦିନିଷଟାକୁ ବଢ଼େଇବ ଏଇରା ଖାଇବ ପାଣି ସଫିସେଣ୍ଟ୍ ପିଇବ। ଆଉ ପ୍ରତ୍ୟେକ ଦିନ ଉଁ ଅଧଘଣ୍ଟା ଖଣ୍ଡେ ଚାଲିବ।
ହଁ ରେଗୁଲାର ଏକ୍ସରସାଇଜ୍ ତ ନିହାତି ଜରୁରୀ କାରଣ ରେଗୁଲାର ଏକ୍ସରସାଇଜ୍ କରିସାରଲେ ଆମେର ଯୋଉ ୱାର୍କ ଆଉଟ୍ କରିସାରିଲା ପରେ ଆମେ ଯୋଉ ଅ ଫୁଡ ଇନଟେକ୍ କରୁଚେ ସେଇରା ଯୋଉ ଆମର ମ-ମାନେ ଇନ୍ ଫର୍ମ୍ ଅଫ୍ ଗ୍ଲୁକୋଜନ୍ ଗ୍ଲକୋଜନ୍ ହିସାବରେ ଯେତୋଳେକୁ ଆମର ୟୁଜ ହେଇଯିବ କୋଉଟା ଦେହରେ ପୁର ୟୁଜ୍ ହେଇସାରଲା ପରେ ସେଟା ଆଉ ଡାଇବେଟିସ୍ ପାଇଁ ସେତିକି ଫିଅରଟା ସେ
ନାଇଁ ରହିବନି ଆଉ ମୁଁ ଜାଣିଚନ୍ତି ନା ଏଇ ଦିନଷ ବି ଦେଖିଛି ମାନେ ଆମ ଘର ପାଖର ଜଣେ ତାଙ୍କର ପୁରା ସୁଗାର ଲେବଲ୍ ବଢ଼ିକିନା ଦେହ ହାତ ଥରୁଥିଲା ବୋହୁତ। ସିଏ ମେଡିସନ୍ କିସ୍ ସିନ୍ ଖାଇଲେ ମାନେ ଦି ଦୁଇ ମାସ ତିନି ମାସ ଖଣ୍ଡେ ମେଡିସିନ ଖାଇଚନ୍ତି ତାପରେ ଆଉ ସେ ମେଡିସି ସିନ୍ ଖାଇଲେନି ସେ କେବଳ ଫିଜିକାଲ୍ ୱାର୍କ ଆଉଟ୍ କଲେ। ଆଉ ତାହିଁରେ ହିଁ ତାଙ୍କ ଡାଇବେଟିସ୍ କନ୍ ଟ୍ରୋଲ୍ ହେଇଗଲା ମାନେ ଏବେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ କୌଣସି ମେଡ଼ିସିନ୍ ଖାଉନାହାନ୍ତି କିଛି ନାହିଁ। କିନ୍ତୁ ମୁଁ କଣ କହିବି ମାନେ ଆମେ ଏଇ ବିଷୟରେ ଆଲୋଚନା କରୁଚନ୍ତି ସିନା ମୋ ପରିବାର ଲୋକ କଣ କହିଲେ ସେମାନେ ଏଇଟା ଶୁଣିବେନି ସେମାନେ କେବଳ ମେଡ଼ିସିନ ଉପରେ ଡିପେଣ୍ଡେଣ୍ଟ। ଉଁ ହାଁ ଆମ ପାଖରେ ସମୟ ନାହିଁ ଏଇ
ହଁ ମେଡ଼ିସିନ୍ ଶୁଣନ୍ତୁ ଆମେ ମେଡ଼ିସିନ୍ ଉପରେ ଡିପେଣ୍ଡେଣ୍ଟ୍ ହବା ଅପେକ୍ଷା କାହିଁକିନା ଦେଖନ୍ତୁ ଆମେ ଇନଷ୍ଟାଣ୍ଟ୍ ସଲ୍ୟୁସନ୍ ପାଇଁ ଉମ୍ ଆମେ ମେଡିସିନଟା ୟୁଜ୍ କରିନୋଉଚେ। ବଟ୍ ତାର ବି କିଛି ସାଇଡ ଇଫେକ୍ଟ ଥାଏ ନା ଯୋଉଟା କି ଆମର ଅଲଗା କିଛି ଆମକୁ ଡିଜିଜ୍ ବି ଦେ ଖାଯାଇପାରେ ତ ଆମେ ମେଡିସିନ୍ ଉପରେ ଏତେ ଡିପେଣ୍ଡେଣ୍ଟ୍ ନ ହେଇକି ଆମେ ଉଁ ପ୍ରାକ୍ଟିକାଲି ଯେମତି ଯେମିତି କହେଲେ ଡେଲି ୱାର୍କଆଉଟ୍। ଆଉ ଡାଏଟ୍ କଣ୍ଟ୍ରୋଲ୍ ହେଲା ଏଇ ସବୁ ଜିନଷ ଯଦି ଠିକ ଠିକସେ କରିନବା ତାହେଲେ ମେଡିସିନ ତ କାମଟା ଟିକେ ନହେଲେ ଟିକେ କମ ପଡିବ। ମେଡିସିନ୍ ମେଡିସିନ୍ ମେଡିସିନ୍ ହେଇସାରଲା ପରେ ଆମ ଦେହଟାକୁ ହିଁ ସେ ଖାଇଯିବ ସାଲେ ଆଉ କିଛି ରହିବନି।
ହଁ ନାଇଁ ଆପଣ ଠିକ କଥା କହିଲେ ନାଇଁ ମୁଁ ମୁଁ ସେଇ ଦିନଷଟା ମାନେ ମୋ ପରିବାର ଲୋକଙ୍କୁ ବି କୋହୁଛି। ଆଉ ତ ଆମେ ମାନେ ଏଇ ଏଇ ସବୁ ଚିନ୍ତାଧାର ନା ସମସ୍ତଙ୍କର ରହିଲେ ମୁଁ ତ ଭାବୁ ଯିଏ ଯିଏ ମେଡ଼ିସିନର କଞ୍ଜମ୍ପସନଟା ଧୀରେ ଧୀରେ କମିବ ଆଉ ଲୋକ ମାନେ ଏଇ ଜାଗ୍ରତ ହେବେ ଆଉ ଏଇ ରୋଗଠୁ ବି ଦୂରେଇ ରହିବେ।
ହୁଁ।
ହୁଁ ହୋଉ ସାର୍ ବୋହୁତ ଧନ୍ୟବାଦ ଆପଣଙ୍କ ସହିତ କଥା ହେଇ ବୋହୁତ ଭଲ ଲାଗିଲା।
ହୁଁଁ ଥ୍ୟାଙ୍କୟୁ।
ହୁଁ।